ହ୍ୟାଲୋ।
ସଞ୍ଜୟ ବନ୍ଧୁ। ହ୍ୟାଲୋ। ଶୁଭ ସନ୍ଧ୍ୟା ସଞ୍ଜୟ ବନ୍ଧୁ।
ହଁ କୁହନ୍ତୁ ବୁନ୍ଧୁ। ହ୍ୟାଲୋ ବନ୍ଧୁ ମୋ କଥା ଶୁଣି ପାରୁଚନ୍ତି। ହଁ ମୁଁ ଅଧା ଆପଣଙ୍କ କଥା ତ ମୁଁ ଶୁଣିପାରୁଛି ମୋ କଥା ଶୁଣି ପାରୁଚନ୍ତି? ହଁ କୁହନ୍ତୁ ବନ୍ଧୁ।
ଆଉ କଣ କରୁଚନ୍ତି। ଆପଣ ଖଣ୍ଡେ ପୋଲ ଫୋଲ ବର୍ଷା ବର୍ଷା ହଉଛି ସଆଡେ ପୋଲ ପାଖରେ। ହଁ, ହଁ
ନାଇଁ ବନ୍ଧୁ ବର୍ଷା ତ ଏବେ ଛାଡ଼ିଚି।
ହ୍ୟାଲୋ।
ଏବେ ତ ଆମେ ଘରେ ଅଛୁ।
ହଁ
ଆଉ ବନ୍ଧୁ ଆପଣ ଯୋଉ କଣ ଖାଇଥିଲେ ସନ୍ଧ୍ୟାବେେଳେ? ନାଇଁ ବନ୍ଧୁ ବର୍ଷା ତ ହଉଥିଲା ପୋଲ ଆଡକୁ ଯାଇ ହେଲାନି? ଆମେ ଏବେ ଘରକୁ ପଳି ଆସିଚୁ?
ଆଜ୍ଞ ଆଜ୍ଞ। ଆଜ୍ଞା ଆଜ୍ଞା କଂ କହିଲେ ମୁଁ ତ ହଁ ସନ୍ଧ୍ୟା ବେଳେ ଟିକେ ଚା ବିସ୍କୁଟ ଆଉଟେ ଖାଇଥିଲୁ ଆଉ।
ଆପଣ- - ହ୍ୟାଲୋ।
ହ୍ୟାଲୋ ବନ୍ଧୁ ଆମ ଆପଣ ପୁରା ନିରାମିଷ ଖାଉଛନ୍ତି। ବନ୍ଧୁ ଆପଣ ମେ ମୁଁ ତ ଆପଣ ମୋ ସିମ ରେ କଥା ହଉଚି। ଜଣଙ୍କ ସିମି ରେ କଥା ହଉଥିଲି ଜଣଙ୍କ ହଟସ୍ପଟରେ ତାଙ୍କର ଭଲ ବହୁ- - ତୁ ସୁନ୍ଦର ଭାବରେ କଥା ହେଇ ପାରୁଥିଲୁ ସିଏ ତ ଏବେ ନାହାନ୍ତି। ନା ସବୁବେଳେ ତ ଆମ ପାଖରେ ରହିପାରିବ ନା? ଆଉ ସେ ତାଙ୍କ ଘରୁ ଗଲେ। ଆମେ ତ ଆମ ନେଟ ରେ ଏଇନା କଥା ହଉଚୁ ସେଥିପାଇଁ ଅପଡାଉନ ହଉଚି ଆଉ।
ହ୍ୟାଲୋ।
ହଁ ବନ୍ଧୁ- -
ମୁଁ କହିଲି ରାତ୍ର ପାଇଁ କଣ ଖାଇବେ?
ରାତ୍ରି ପାଇଁ ତ ଆମେ ରୁଟି ଭା ବା ମା ବୋଉ ରୁଟି କରିଚନ୍ତି। ପଚାରୁିଥିଲି ଆଉ କଣ ଖାଇବ ରୁଟି ସାଙ୍ଗରେ ମୁଁ କହିଲି - - ତମେ ଯଦି କଣ ସାଧା କରିଦବ ମୁଁ କିଛି ଖାଇଦେବି କିଛି ଅସୁବିଧା ନାହିଁ। ଆପଣ ଯାହା କରିକି ଦେବେ ଆମେ ଖାଇବୁ।
ହୁଁ ସେମିତି କିଛି ଜାଣିଚନ୍ତି କଣ ଖାଇବେ? କାହିଁ ନା ରାତିରେ ଆମର ମୁଁ। ରାତିରେ ଆମର କରିଛନ୍ତି ମୁଁ ପଚାର ଏବେ ଦେଖିକି ଆସିଲି କି ମା ବନଉଥିଲେ କଣ କହିଲେ? ଉଁ ରୁଟି ସହିତ ବୁଟ ଆଳୁ ତର ମୁଁ କହିଲି ତାଙ୍କୁ ମତେ ବନେଇ ଦିଅନ୍ତୁ ଏଇଟା। କାଇଁ ଆଜି ଟିକେ ଖାଇବା ହବ ଆଉ ଆପଣଙ୍କ ଜେଜ ମା ଜେଜେବାପା କଣ ସବୁ ଖବର କୁହ।
ହୁଁ ବନ୍ଧୁ ଆମର ତ ଜେଜେ ମା ଜେଜେ ବାପ ସବୁ ତ ଚାଲିଗଲାଣି ଉପରକୁ ବହୁତ ଦି ବର୍ଷ ତିନି ବର୍ଷ ହେଲାଣି। ଏବେ ଆମର ଜେଜେମା କି ଜେଜେ ନାହାନ୍ତି।
ଦେହାନ୍ତ କେବେଠାରୁ ହେଲାଣି ଜେଜେବାପାଙ୍କର କେବେ ହେଲାଣି?
ଦି ବର୍ଷ ହେଇଗଲାଣି ବନ୍ଧୁ। ଆଉ ମା ତ ମଲେଣି ତିନି ଚାରି ବର୍ଷ ହେଇଲାଣି ଜେଜେମା।
ଆଚ୍ଛା ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ବନ୍ଧୁ ଆପଣଙ୍କ ସେପଟେ ତ ମାଛ ପ୍ରବଳ ହଉ ନା ଆମ ଆପଣଙ୍କୁ କହିଲେନି ଆମକୁ ଟିକେ କହିଲେନି ଆମେ ଆମେ ଜା ଜାଲ ନେଇକି ଯାଇଥାନ୍ତୁ ଆମେ ନିଶ୍ଚନ୍ତ ଧରି ଥାନ୍ତୁ।
ଶୁଣନ୍ତୁ ନିଶ୍ଚିନ୍ତ ମୁଁ କହିବି ଭାବୁଛି ଆପଣଙ୍କୁୁ ନିଶ୍ଚିତ କଲ କରିବି କାହିଁକି ବନ୍ଧୁ ମୋର ଜଣେ ଦେବ ବୋଲି।
ଆଜ୍ଞା।
ସିଏ ବର୍ତ୍ତମାନ ତ ଏବେ ଆସିଲେ ତାଙ୍କ ଜଣେ ବନ୍ଧୁଙ୍କୁ ଧରିକି। ଧରିବା ପାଇଁ ତାଙ୍କୁ ଟିକେ ବୋଧ ହୁଏ କଲ କଲେ ସିଏ ବୋଧ ହୁଏ ଆପଣଙ୍କୁ କିଛି ଦେଇପାରିବେ ଭାବୁଛି ମୁଁ।
ଏବେ?
ବୁଝିଲେ ଏବେ ସିଏ ଆସିଲେ ଏପଟେ। ଯାଇଚନ୍ତି ସେ ଯୋଉ ଯୋଉଟିକି ଯୋଉଟି ଛୋଟ ପ ଘର ନାଇଁ-ନାଇଁ ଶୁଣନ୍ତୁ ଶୁଣନ୍ତୁ ମୁଁ କଣ କହୁଚି କିଛିନାହିଁ ସେ କଥା ମୁଁ କିଛି କହିବାର ନାହିଁ କାହିଁକିନା ଆପଣ କହିଲେ ସେ ନିଶ୍ଚିନ୍ତ ଦେବେ କାହିଁକିନା ମାଛ ବି ସେମିତି ହୋଇ ହଉଚି।
ଆଜ୍ଞା ସେ ବନ୍ଧୁ ଏବେ କୋଉଟି ଅଛନ୍ତି?
ବନ୍ଧୁ ଏବେ ଆସଛନ୍ତି ଏଠିକି କୋଉଟି କହିଲେ? ଆମର ସେ ପୋଲ ପାଖକୁ ପୋଲ ପାଖକୁ ଆଜ୍ଞା।
ବନ୍ଧୁ ଆପଣ ଜାଲ ଧରି ସକାଳୁ ଆଜି ମାଛ ଧରୁଚନ୍ତି, ଆମୁକୁ କିଛି କହିଥିଲେ ଆମେ ବି ଯାଇଁ ଆଉ ଜାଲ ପକେଇ ନେଇଥାନ୍ତୁ ଆମେ ଯେମିତି ଧରିଥାନ୍ତୁ ଆପଣ ଆମକୁ ଟିକେ କହିଲେନି
ଶୁଣନ୍ତୁ ବନ୍ଧୁ ମୁଁ ତମକୁ ଆଗରୁ ଯେମିତି କହିଥିଲି କି ମୁଁ ମାଛ ଧରେନି, ବାସ୍ ଲୋକ ଧର ଲେ ମୁଁ ଦେଖିବାକୁ ଯାଏ ମତେ ଟିକେ ଦେଖିବା ପାଇଁ ଭଲ ଲାଗେ।
ଆଜ୍ଞା ମତେ ବି ବନ୍ଧୁ ବହୁତ୍ ଧରିବାକୁ ଭଲ ଲାଗେ ଆଉ ମାନେ ଦେଖିବାକୁ ବି ଭଲ୍ ଲାଗେ। ଆପଣ ଟିକେ ଯଦି ଟିକେ କହିଥାନ୍ତେ ଆପଣଙ୍କ ଏରିଆକୁ ଆପଣ ଆଜି ଆମେ ଯାଇଥାନ୍ତୁ। ଦେଖିକି ଟିକେ ମାଛ ଧରିକି ଆସିଥାନ୍ତୁ ନାଇଁ ଦେଖିଥାନ୍ତୁ ଆମେ ଦି ଆଡୁ କରିଥାନ୍ତୁ।
ବର୍ଷା ଟା ବି ଆପଣ ଟିକେ କହୁଛନ୍ତି ଲାଗି ରହିଥିଲା ଯେହେତୁ ଦିପହର ସମୟରେ ଟିକେ କମିଥିଲା ତାପରେ ବର୍ଷା ଟା ଯେହେତୁ ହଉଥିଲା ମୁଁ ସେଥିପାଇଁ ଆପଣଙ୍କୁ ଆଉ ଟିକେ କଲ୍ କଲିନି। ସେଥିଲାଗି ଆପଣ ଟିକେ ଦୁଃଖିତ ହଉଛନ୍ତି ଜଣା ପଡୁଛି କାହିଁକିନା
ଆ ବନ୍ଧୁ ଆମେ ତ
ଆପଣ ଟିକେ
ଜଣେ ବନ୍ଧୁ ଦାଦା ହେବେ ସିଏ ଆମେ ତାଙ୍କ ତାଙ୍କର ମୋର ଏବେ ଜୟପୁର ଯାଇଥିଲୁ। କିଛି ଜଳିଖିଆ ଖାଇବାକୁ କିଛି ଜଳିଖିଆ ନ ମିଳିବାରୁ ଆମେ ଆନ୍ଦ ବଜାର ଗଲୁ ଆନ୍ଦ ବଜାରରେ ମିଳିଲାନି ତାପରେ ଛତିଆ ଗଲୁ ସେଇଟି କିଛି ନ ମିଳିବାରୁ ଆମେ କିଛି ଚାଟେ ଦିଟା ଖାଇକିରି‌ ଆମେ ବନ୍ଧୁ ଆମେ ଦି ଜଣ ଆସି ଏବେ ଘରେ ଆସି ପହଞ୍ଚିଲୁ। ଏଇଯଉ ସାର୍ଟ ରେ ଆମ ଡ୍ରେସ୍ କପଡା ଦେଇଥିଲୁ ଆଇରନ୍ କରିବାକୁ ଜୟପୁରରେ। ସେଇଟା ଏବେ ଦେଇକି ଆମେ ଆଇରନ୍ କରିକି ନେଇକି ଆସିଲୁ।
ଆଚ୍ଛା-ଆଚ୍ଛା-ଆଚ୍ଛା। ଅ ଯୋଉ ଆପଣଙ୍କ ଘର ପାଖରେ ଯୋଉ ଦାଦା ତ କହୁଛନ୍ତି?
କୋଉଟା କହିଲେ?
ଆପଣ ଏଇ ଦାଦାଙ୍କ ପାଖରେ ରହୁଛନ୍ତି ଆପଣଙ୍କ ଘର ସାଇଟ୍ ରେ ତାଙ୍କ ଘର ତ?? ଆପଣଙ୍କ ଦାଦା ସହିତ ଯାଇଚନ୍ତି ଯେ।
ଆପଣ ତାଙ୍କ ନାଁ ଜାଣିଥିବେ ଶ୍ରୀନିବାସ ଜେନା।
ଓ ହୋ-ହୋ-ହୋ-ହୋ-ହୋ ଆଚ୍ଛା-ଆଚ୍ଛା-ଆଚ୍ଛା-ଆଚ୍ଛା।
ଆଜ୍ଞା।
ହୁଁ ଯ ଆଚ୍ଛା-ଆଚ୍ଛା ଯାଇଥିଲେ ତାହେଲେ ନା କୁହନ୍ତୁ।
ବନ୍ଧୁ ଆପଣ କଣ ଖାଇବାକୁ ଆପଣଙ୍କୁ କଣ ଭଲ ଲାଗେ ସାଧା?
ସାଧା ଉପରେ ସେମିତି ତ ବହୁତ ଅଛି, ସାଧା କହିଲେ ତ ବହୁତ୍ ପ୍ରକାର ସାଧା ଖାଇବା ଅଛି।
ଆପଣ ଯଉ ନିରାମିଷ ଆପଣ ବହୁତ୍ ତ୍ ସୁନ୍ଦର ଲାଗୁଛି ମୁଁ ଶୁଣିକି ଆପଣଙ୍କ କଥା, ଆପଣ ନିରାମିଷ-ନିରାମିଷ ଯଦି ଖାଉଚନ୍ତି କୋଳଥ ଡାଲି ଟିକେ ଖାଆନ୍ତୁ, ମୁ ବିରି ଡାଲି ଟିକେ ଖଆନ୍ତୁ।
ହୁଁ ନିଶ୍ଚିନ୍ତ କାହିଁକି ନା କୋ ଶୁ ଶୁଣନ୍ତୁ କୋଳଥ ଡାଲି ମୁଁ କାଲି ଖାଇଚି ଜାଣନ୍ତିକି, କୋଳଥ ଡାଲି କାଲି ମୁଁ ଖାଇଚି‌। ମୁଁ ଘରେ ନିଶ୍ଚିନ୍ତ ଘରେ କହିଲି କୋଳଥ ଡାଲି ତମେ କର ଘରରେ ଅଛି ମାନେ ଜାଇ ମାନେ କର, କୋଳଥ ଡାଲିଟା ଆଜ୍ଞା ମାନେ କେତେ ଯେ ଉପକାରିତା ତାର ଆପଣ ଜାଣିପାରିବେନି, ବହୁତ୍ ଉପକାରିତା କୋଳଥ ଡାଲିର।
ହଁ ମୁଁ ଜାଣିଛି ବନ୍ଧୁ କୋଳଥ ଡାଲି ଖାଇବାରୁ ଆମ ଦେହ ପାଇଁ ଗ୍ୟାସ୍ ଫ୍ୟାସ୍ ସମୁ ତ ଭାଇ ସମେତ ସବୁ ପ୍ରକାର ଆମକୁ ସୁବିଧା ଦେଇଥାଏ।
ଆଜ୍ଞା ମୁଁ କୋଳଥ ଡାଲି ନିଶ୍ଚିନ୍ତ କାଲି ଖାଇଲି, ମୁଁ କହିଲି ନାଇଁ ବନା ଆଉ ଏପଟ ମୋର କଣ କହିଲେ! ଭାଉଜଙ୍କର ଏବେ ଗ୍ୟାସ୍ ବାହାରି ଥିଲା! ସେ କୋଳଥ ଡାଲି ସିଝେଇକି ହିଁ ଖାଉଛନ୍ତି! ସିଝେଇକି ପିଉଛନ୍ତି ତା ପାଣି ଟାକୁ! କାହିଁକି ନା ତା ଗ୍ୟାସ ଟା କମେ!
ଆଜ୍ଞା-ଆଜ୍ଞ କୋଳଥ ଡାଲି କୁ ଏ ଏତେ ଗୋଟା ସୁବିଧା ଦିଏ! ଆମକୁ କୋଳଥ ଡାଲି ଖାଇବା ଦ୍ଵାରା ଆମେ ଆମ ଦେହ ପାଇଁ ବହୁତ୍ ଉପକାରତା ହୁଏ। ଆଉ କିନ୍ତୁ ବିରି ଡାଲି, ମୁଗ ଡାଲି ସିଏ ବି ବହୁତ ସୁନ୍ଦର! ମାନେ ଡାଲି ସିଏ ବି ସେ ଡାଲି ଦ୍ଵାରା ବି ଆମ ଦେହ ସହିତ ବହୁତ ସଂଯୋଗ କରେ ଖାଇବାର।
ଖାସ୍ କରି କହିଲେ! ବିରିଡାଲି ଟା ଟିକେ କଣ କହିଲେ ଟିକେ ପେଟ ଟା ଗ୍ୟାସ କରିବ। ହେଲା ବୁଝିଲେ! କିନ୍ତୁ ମୁଗ ଡାଲି ଟା ଠିକ୍ ଅଛି ଡାଲମା ପାଇଁ ହଉ। ଏଇ ସବୁ ଜିନିଷରେ ଥାଏ! ମୁଗ ଡାଲାମା ଖାଇବ ବହୁତ ସ୍ଵାଦ ଲାଗିବ। ସଞ୍ଜୟ ବାବୁ ବୁଝିପାରୁଛନ୍ତି?
ଆଜ୍ଞା କୁହନ୍ତୁ ଆଜ୍ଞା।
ହୁଁ ବହୁତ୍ ରେ ସ୍ୱେଦ ଲାଗେ।
ଆଜ୍ଞା। ବନ୍ଧୁ ଆମ କଥା ଭଲସେ ଶୁଭ ଯାଉଛି ଏବେ! ଆମ ନେଟୱାର୍କରେ ଆମେ କଥା ହଉଛୁ।
ନିଶ୍ଚିନ୍ତ-ନିଶ୍ଚିନ୍ତ! ଅ ପ୍ରାଞ୍ଜଳ ଶୁଭୁଛି ମତେ।
ବନ୍ଧୁ ଆମର ଏଇ ସିମ୍ ଟାରେ ବହୁତ୍ ଜିଓ ସିମ୍, ବହୁତ ଆମକୁ ଏବେ ହଇରାଣ କରୁଛି ଏପଟେ। ଆମେ ସେଇଥିପାଇଁ, ଆମେ ସିମ୍ ଟା ଚେଞ୍ଜ କରିଦେଇଚୁ। ହଁ ଆମେ ନିଶ୍ଚିନ୍ତ ବଦଳି ଦେଇଛୁ, ଆମ ଦି ତିନି ଦିନ ଭିତରେ ଆମେ ଆମେ ପଳେଇ ଆସିବୁ ଆମେ ଆଉଗୋଟେ ଅଲଗା ସିମ୍ କୁ ପଳେଇଆସିବୁ କାହିଁକିନା ଆମ କୁ ଏ ସି ସି ମ୍ ବହୁତ ଆମକୁ ହଇରାଣ କରୁଛି ନେଟେୱର୍କ ନେଟ୍ ଚଲେଇବାର ବହୁତ ଅସୁବିଧା ହଉଚି କଥାବାର୍ତ୍ତା ହବାର ଅସୁବିଧା ହୋଉଚି ବହୁତ ହଇରାଣ କରୁଚନ୍ତି ଆମକୁ।
ଆଜ୍ଞା ଆଜ୍ଞା ଆଜ୍ଞା। ଯାହା ହଉ କାଲିର ବର୍ଷାରେ।
ଆଜ୍ଞା।
ଆମେ ଯେମିତି କଥା ହୋଉଥୁଲୁ ଦି ତିନି ଦିନି ତଳେ।
ଆଜ୍ଞା।
ବର୍ଷାରେ ଯେମିତି ଲୋକ। ଘରେ ନଥିଲେ ତଳି ପକେଇବା ପାଇଁ ଯାହା ହଉ କାଲି ଗୋଟେ ରାତିି ବର୍ଷା ପରେ ବହୁତ ହିଁ ପାଣି ପ ହେଇଗଲା ଯେହେତୁ ଲୋକ ତଳି ପକେଇଲେଣି ମତେ ବହୁତ୍ ଖୁସି ଲାଗୁଛି।
ଏ ଆମେ ଯାଇଥିଲୁ ଏବେ ଆମେ ସେ ଜୟପୁର ଆଡେ ଯାଇଥିଲୁ ଛତିଆ ଆଡେ କୁହତୁନି ସେ ପା ପାଟ ଫାଟ ବନ୍ଧୁ ପୁରା ଫୁଲୁ ହେଇସାରିଲାଣି ଟୋଟାଲ ନଈ ବଢି ଭଳିଆ ହେଇସାରିଲାଣି। ଆଉ ପୁଣି ବନ୍ଧୁ ଦେଖନ୍ତୁ ଆମେ ଏବେ ଘର କରୁଛୁ ଘର ଆଗରେ ସେ ଯୋଉ ଆମେ ନିଅଁ ତାଡିଥିଲୁ ସେ ନିଅଁ ପୁରା ଫୁଲୁ ହେଇ ସବୁ ମାଟି ଅତରା ସବୁ ଭାଙ୍ଗି ଯାଇଛି। ପୁଣି ଆମକୁ ଡବଲ କାମ କରିବାକୁ ପଡିବ ଡବଲ ମଜୁରି ଦେବାକୁ ପଡିବ।
କଣ କରାଯିବଏ ବନ୍ଧୁ ଆପଣ ଟିକେ କଣ କହିଲେ ଉ ବହୁତ। ମାନେ ମାନେ ବେ ଟାଇମିରେ ଆପଣ କଣ କହିଲେ। ବର୍ଷା ଦିନେ ଷ୍ଟାର୍ଟ ଟି କଲେ ଘର ସେଥିଲାଗି ଆପଣଙ୍କୁ ଏ ଯେ ଡବଲ କାମ କରିବାକୁ ମାନେ ବାରମ୍ବାର ସେ କାମ ଟା କରିବା। କୋହୁନ ଥରେ କଲା ପରେ ଆଉ ଥରେ କରିଲ ଆପଣ ଯଦି ଶୀ ଶୀତ ଦିନେ ଆରମ୍ଭ କରିଥାନ୍ତେ କିମ୍ବା ଖରାଦିନେ ଆରମ୍ଭ କରିଥାନ୍ତେ।
ହଁ ଆପଣ ଠିକ୍ ଆପଣ ଠିକ୍ କହୁଛନ୍ତି ଯେ କିନ୍ତୁ ଆମଣ ଆମର ବାପାଙ୍କର କିଛି ଘର ଟିକେ ସୁଝିଲାନି ସେ ଆମ ବାପାଙ୍କର ଏବେଟିକେ ସୁଝିଲା ଏଇ ଦଶ ବାର ଦିନି। ଉପରେ ସୁଝିଲା ସେଇ ସୁଝିବାରେ ଘର ଗୃହ ନିର୍ମାଣ ଆମର ଥିଲା ଆମର ଏବେ ଗୃହ। ପ୍ରବେଶ ଏବେ ଆମର ଗଲା ବାପାଙ୍କର ନହେଲେ ତ ଆମର ତ ଆଗରୁ ହେଇଥାନ୍ତା। ସେଥିପାଇଁ କରିହେଲାନି ଏବେ ଘର ଆମେ ତ କଲୁ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଉ କଣ ବନ୍ଧୁ କୁହନ୍ତୁ ଆଉ କଣ ଏବେ ଖାଇବେ? ହାଲୋ ରାତିକି। ରୁଟି ମଟର ତ କରିବା ଆଚ୍ଛା ବନ୍ଧୁ ଆପଣ ଭଲ ଖାଦ୍ୟ ଖାଇବେ ଆମର ତ ବନ୍ଧୁ ପେଟ ଟା ଟିକେ ଖରାପ ଅଛି ଆମେ ତ ଦିନରେ ଆଜି ମାଛ ଖା ନାଇଁ ବନ୍ଧୁ ପେଟ ତ ଆମର ଭଲ ହେଇଯାଉଛି କିନ୍ତୁ ପୁଣି ଟିକେ ଟିକେ ଟାଣି ଦଉଛି ବେଳେ ବେଳେ କୁହନ୍ତୁନି।
ଆପଣ ଶୁଣନ୍ତୁ ଏବେ ଯୋଉ ମା ସେ ମାନେ ସବୁ ଜାଣିଥିବେ ଗୋଷ୍ଠୀ ଉନ୍ନୟନ ଆଉ ଆଉ। ସେ ଗୋ ଗୋଷ୍ଠୀ ଶିକ୍ଷା ୟେ ମ। ଜୟପୁର ଆମର ଗୋଷ୍ଠୀ ସେଟା ଆମର। ସ୍ୱ ସ୍ଥ୍ୟ କେନ୍ଦ୍ର ବୁଝିଲେ। କୁମୁଡା ଜୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସେଇଠି ଏବ ଏକ। ଡକ୍ଟର ଆସଛନ୍ତି ଯିଏକି କଣ କହିଲେ।
ଆଜ୍ଞା ଆ ହଁ ସ୍ଵାଇଁ ସାର୍ ତାଙ୍କୁ ଟିକେ ଦେଖେଇଲେ ଭଲ ହୁଅନ୍ତା ଯେ କିନ୍ତୁ ସ୍ଵାଇଁ ସାର୍। କିନ୍ତୁ ଆଉଚନ୍ତି କି ସ୍ଵାଇଁ ତାଙ୍କ ନାଁ କିନ୍ତୁ ଜାଣିନି ତାଙ୍କ ନାଁ। କିନ୍ତୁ ସେ ଭଲ ଡକ୍ଟର ଜଣକ ଆମେ ଜାଣିଛୁ ଆପଣ କହୁଛନ୍ତି ଆମେ ପୁଣି ବୁଝିପାରୁଚୁ ସେ ଡକ୍ଟର ଭଲ।
ହଁ ତାଙ୍କୁ ଟିକେ ଦେଖାନ୍ତୁ ସିଏ ଜଣେ ଭଲ ଡକ୍ଟର୍ କାଁ ତାପରେ ଏବେ ତାଙ୍କର ଟିକେ ଚାଲିଛି କଣ କହିଲେ ସେ ଅନଶନ ଚାଲିଛି ଡକ୍ଟର ମାନଙ୍କର। ବୁଝିଲେ ଅନ ସେଇଟା ଟିକେ ସେ ସାର୍ ଙ୍କୁ ଟିକେ ଦେଖା କଲେ ସେ ନିଶ୍ଚିନ୍ତ ମୁଁ ଭାବୁଛି ଭଲ ଔଷଧରେ କି ଆପଣ ଭଲ ହେଇଯିବେ ତାପରେ ଆପଣ ଟିକେ କଣ କହିଲେ ଖରା ଦିନ ସେ ଯୋଉ ଯାଇଥିଲେ ବର୍ଷା ଦିନେ ଟିକେ ପଦା ଖାଦ୍ୟକୁ ଟିକେ ଟିକେ କଣ କହିଲେ ଦୂରେଇ ରୁହନ୍ତୁ। ପଦା ଖାଦ୍ୟରୁ ଟିକେ ଦୂରେଇକି ରୁହନ୍ତୁ।
ଆଜ୍ଞା।
ବ ଆପଣ
ମୁଁ ତ ଭାବିଥିଲି ମୁଁ ତ ଏବେ ଯୋଉ ଯାଇଥିଲି ଭାବିଥିଲି ମୁଁ ତ ଖାଇବିନି କିଛି। କିନ୍ତୁ କଣ କରିବି ମଣିଷ ମାତ୍ର କେତ ଲୋଭ ଇଚ୍ଛା ହେଲା ଖାଇଦେଲି ଖାଇ ସାରିଲା ପରେ ପୁଣି ପେଟ ଟାଣିଲା।
ସେ ବୁଝି ବୁଝି ପାରିଲେ ସେ ଲୋଭ ଟାକୁ ଟିକେ କଣ କଣ କହିଲେ କଣ୍ଟ୍ରୋଲ କରନ୍ତୁ ଵା ବୁଝିଲେ କଣ ଲଗନ୍ତୁ ନହେଲେ ବୋଧ ହୁଏ
ସେ ବନ୍ଧୁ ଜଣକ କହୁଥିଲେ ବରା ଖାଇବାକୁ ମୁଁ କିନ୍ତୁ ମୁଁ ମନା କଲି ଖାଇଲିନି।
ବହୁତ ଇଏ ବହୁତ ଆଗକୁ ବଡ ବାର କ୍ଷତି ହେଇପାରେ ଆପଣ ବୁଝିପାରୁଥିବେ। ବୁଝିଲେ ଉ ଗ୍ୟାସ ଟା ପେଟରେ ରହିଲେ ବହୁତ କ୍ଷତି କରେ ବୁଝିଲେ।
ଆଜ୍ଞା।
ଓ
ବନ୍ଧୁ ଠିକ୍ ଅଛି ବନ୍ଧୁ ଆପଣ ଏତେ ସମୟ ଦେଇକି ଆମ ସାଙ୍ଗରେ କଥା ହେଇଥିବାରୁ ବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
ଧନ୍ୟବାଦ ଜୟ ଜଗନ୍ନାଥ।